ଆଜ୍ଞା କଣ କରୁଛନ୍ତି?
ଏଇ ଘର ବାହାରେଟା ଗୋଟେ ପଡିଆଟେ ଅଛି ସେ ପଡିଆ ଟ ଚାଲୁଛି ଟିକେ ଆଉ।
ଓହୋ କଣ କରନ୍ତି ଆପଣ।
ମୁଁ ଜେଲି ସେମିତି ଛୋଟ ଗୋଟେ ଦୋକାନ ଅଛି। ମୋର ମୋବାଇଲ ସପ୍ ଟା ଅଛି ତା ସହିତ ଏକ୍ସଟ୍ରା ଏଡ୍ ସହିତ ମୁଁ କଲେଜର ଡାଟା ଏଣ୍ଟ୍ରି ରୁପେ କାମ କରେ।
ଆଛା ଆପଣଙ୍କ ଘର କେଠି?
ଘର ସେ ଆମ ଗାଁ ଅଞ୍ଚଳରେ ଆଉ।
ଓହୋ। କି ମୋ ଷ୍ଟୁଡେଣ୍ଟ ତ ତ ଭୁବନେଶ୍ଵରରେ ରହିକି ପଢୁଛି ଗ୍ରାଜୁଏସନ କରୁଛି। ଏଵେ ଆଉ
ଘର ସେ ସହରାଞ୍ଚଳ ନା
ନା ନା ଆମେ ଘର ବାଲେଶ୍ଵର ବାଲେଶ୍ୱଵର ବାହାନଗର ଜଣିଥିବେ। ସେ ବାହାନଗର ହଁ ହଁ ବାନାଗ ସେଟିକୁ ସେଇ ଜାଗାବି
ଆଚ୍ଛା ଆଚ୍ଛା।
ପ୍ଲୁସ ଟୁ ମୋର ସର ଶ୍ରେଣୀ ହଉଛି ବାଲେଶ୍ୱରରେ ସେଠି କରିଥିଲି ତାପରେ ଗ୍ରାଜୁଏସନ୍- ଭୁବନେଶ୍ଵରରେ ରମାଦେବୀରେ ହେଇଥିଲାତ ତ ତ ଏଇଠି ପଢୁଚି ଆଉ।
ହ ରମା ଦେବୀ ୟୁନିଭର୍ସିଟି ଭୁବନେଶ୍ୱର ସେ- ନଗରରୁ ସେ ରାଜମହଲ ଗଲାବେଳେ ପଡେତ ସେଟା ନା। ହଁ ହଁ। ଘରେ- ହୁଁ ଆଉ। ମୋ ମିଶେସ୍ ଅଛନ୍ତି ପୁଅ ସାନ ଭାଇ ସାନ ଭାଇ ବୋହୂ। ବାବା ବୋଉ ସମସ୍ତେ ଅଛନ୍ତି। ଜଏଣ୍ଟ ଫାମିଲି ଜଏଣ୍ଟ ଫେମିଲି ଭଲ ଲାଗେ ମୋତେ ଟିକେ।
ଓହୋ ଜଏଣ୍ଟ ଫାମିଲି ଆକଚୁଲି ଭଲ କାହିଁକି ନା ଯଦି ଘରକୁ ନେଇକି ଚଳି ପାରିଲେ ତାହେଲେ- ସେ ଭଲ।
ନାଇଁ ସେଠାରେ ଜଣକୁ ଜଣ ବେଳେ ବେଳେ ସାକ୍ରିଫାଇସ୍ କରିବାକୁ ପଡିବ ଯଦି ଅନ୍ୟ ମାନେ କିଛି ଅସୁବିଧା- ଫିଲ୍ କରୁଛନ୍ତି ଛୁଆଙ୍କୁ ବୁଝେଇବାକୁ ପଡିବ ଧର- ବଡ ହିସାବରେ ମୋର କର୍ତ୍ତବ୍ୟ ହେଲା କି ନାହିଁ ମୁଁ ତାଙ୍କୁ ବୁଝେଇବି ଯଦି ଅଦରୱାଇଜ ସେମାନେ-
ତୁ ନେଇକି ଚାଲିଲେେ ଠିକ୍ ସେ ଚାଲିବୁ ଫେମିଲି ଟା ଆଉ କଣ?
ଆ ସିଙ୍ଗଲ ସିଙ୍ଗଲ ଥିଲୁ। ଏକାଠି ଥିଲୁ ତାପରେ ମ୍ୟାରେଜ ପରେ ଧର ମୁଁ ପ୍ରଥମେ ମ୍ୟାରେଜ କଲି। ନାଇନ୍ଥ ଇୟର ହେଇଗଲାଣି ତାପରେ ଧର ସାନ- ସେ ପରିସ୍ଥିତି ବି ସେ ଜାଣିଲା ସେକେଣ୍ଡ ଟାଇମ୍ ତାର ବି ହେଇଗଲା।
ଟିକେ ସୋଟ ଟା ଟେ ଚେଞ୍ଜ କରନ୍ତୁ କଥା ଆସୁଛି ଅପଡେଟ ରଖନ୍ତୁ। ଅଲଗା ସାଇଟ୍ ରେ କିମ୍ପାଇଁ ଅପଡେଟ ରଖି ଆଇଦର ଡିସ କନେକ୍ଟ ହୋଇଯାଇପାରେ। ଏଇଆ କହୁଥିଲି କି ତା- ହେଇ ତାର ହେଇଗଲା ଗୋଟେ ବର୍ଷ ହେଇ ଛ ସିକ୍ସ ମନ୍ଥ।
କିମ୍ସ ଆସିଥିଲେ ତାକୁ ପୁଣି ସଜାଡିବାକୁ କିଛି ଚାରି ମାସ -
ହ। ଓହୋ କାହିଁକିନା ହଷ୍ଟେଲରେ ଟିକେ ରହୁଛି ତ ପିଲା ଆକଚୁଆଲି ରହିବେ ହିଁ ତ କଥା ହେଲେ। ତାଙ୍କୁ ହବ ଭଏସ ଟା ଶୁଭିବ।
ଠିକ ଅଛି ଆଉ ପଢାପଢି ଉପରେ ଭଲ ଫୋକସ ରଖୁଛନ୍ତି।
ହଁ। ହ ସେମତି ଚାଲିଛି ଯାହା ପଢାପଢି ଏକଜାମ ଆମର ଏବେ ଥିଲା ଜଷ୍ଟ ଏକଜାମ୍ ଦେଇକି ଆସି - ସିଲୁ।
ଏଇଟା ଆପଣ କଣ କହିଲେ ପ୍ଲ ପ୍ଲସଟୁ ସରିଲା ପରେ ପ୍ଲସ ଥ୍ରୀ କରୁଛନ୍ତି। ଫାର୍ଷ୍ଟଟ ୟର ନା ସେକେଣ୍ଡ ୟାର?
ଥିର୍ଡ ୟଡ଼ିର ହବ ଏ
ମାନେ ଅଲରେଡି ଇଣ୍ଟନଶପ୍ ଦେଇସାରିଲେଣି?
ସେ ହଁ ସେମତି ଚାଲିଥିଲା ତ ଛୋଟି ଆମର ପଡି ଆସିଲା ତ ଆମ ଘର ସବୁ ପଳେଇ ହେଇଥିଲୁ, ଆଉ ଏମିତି ଚାଲିଛି ଯା ଆଉ ଖାଇବା ପିଇବା ଟିକେ ଅସୁବିଧ ହଉଛି କି ନା, ଛୁଟି ପଡିଥିଲା ହଷ୍ଟେଲ ଆମ ଘରକୁ ଯାଇଥିଲୁ। ତ ଆମ ସୁପରିଟେଣ୍ଡେ ଏବେ ଖାଇବା ବନ୍ଦ କରିଦେଇଥବୁ କାହିଁକି ନା ହଉଛି ଅ ସବୁ ପିଲା ଆସିନାହାନ୍ତି, ତ ସେଇଥିପାଇଁ ଏବେ ମ ତ ଖାଇତ ଦେଇନାହାନ୍ତି, ନେକ୍ସଟ ମନ୍ଥ ରୁ ଖାଇବା ଷ୍ଟାର୍ଟ କରିଦେବେ ଦବା ଆଉ।
ଏବେ ସେ ବାହାରକୁ କିଣି ଖାଇବାକୁ ପଡୁଥିବ?
ହଁ ଏବେ ଆମେ କଣ କରୁଛୁ ନା ସବୁ ପିଲା ଯେତିକି ବି ଆସିଛୁ, କୋଡିଏ ତିରିଶ ଜଣ ଆମେ ମିଶି ହେଇଛୁ ମିଶିକି ଗୋଟେ ହୋଟେଲରେ ଅଙ୍କଲ କୁ କହିଦେଇଛୁ, ସେ ଆଣିକି ଦିପର ଟାଇମରେ ସବୁ ପିଲାଙ୍କୁ ମିଲ୍ ଦେଇ ମିଲ୍ ପିଛା ଷାଠିଏ ଟଙ୍କା ନଉଛନ୍ତି, ଆଉ ସବୁ ପିଲାଙ୍କୁ ଆଣିକି ଦେଇଉଛନ୍ତି, ବାରଟା ଗୋଟେ ସୁଧା ଖାଇବା ଆଉ ଗେଟ୍ ପାଖେ।
ଭେଜ ଏହା ନନ୍ ଭେଜ?
ହଁ ସେ ବାର ଦେଖିକି ସେମିତି ଦିଅନ୍ତି, ଭେଜ ଦିନ ଭେଜ ଦିଅନ୍ତି, ନନ ଭେଜ ଦିନ ନନ ଭେଜ ଦିଅନ୍ତି ଆଉ ଏଠି ଏଇଠି ପଡୁଛୁ, ଗୋଟେ ମିଲ୍ କ ନେଇକି ଆଉ।
ଆଛା ପସନ୍ଦ କଣ ଖାଇବାରେ ଆପଣ ନିଜସ୍ଵ ମତେ କଣ?
ମତେ ନନଭେଜ ଭେଜ ଦିଟା ଭଲ ଲାଗେ ପାକ ନନ ଭେଜ ଟା ଟିକେ ଅଧିକ ଖାଉଛି ଆସିକି କାହିଁ ନା ଘର ଖାଇବା ଆଉ ହଷ୍ଟେଲ ଖାଇ ହେଥିଲା ତ
ଆଜିକାଲି ଠିକ ହଁ ହଁ କାରଣ ଘର ଖାଇବା ଟା ସାଧା ହେଲେ ବି ଭେଜ ହେଲେ ଟେଷ୍ଟ ଲାଗେ।
ଘରେ ବରଂ ଡାଲି ଟିକେ ଆଳୁ ଭଜା ଟିକେ ହେଲେ ବି ଟେଷ୍ଟ ଲାଗେ, କିନ୍ତୁ ହଁ ହଷ୍ଟେଲ ରେ ଯେ ଖାଇବା ଭାଇ କୁହନ୍ତୁନି।
ହୁଁ ତା ତ ସତ କଥା।
ଆଜ୍ଞା?
ହଁ ତାହା ତ ସତ କଥା ସେ
ହଁ ଘରେ ଶାନ୍ତିରେ ବରଂ ଘରେ ବଲ ଶାନ୍ତିରେ କଣ ଟିକେ ଡାଲି ଭାତ ବି ହେଲେ ଚଳିଯିବ, କିନ୍ତୁ ହଷ୍ଟେଲରେ ତ ସେ ଡାଲି ଯା ଲାଗେ।
ଉ ଆପଣଙ୍କର କଣ ଜଏଣ୍ଟ ଫ୍ୟାମିଲି ନା ସିଙ୍ଗଲ ସେମିତି କିଛି?
ନା ଆମର ସିଙ୍ଗିଲ ଏମିତି ବାବା, ମା, ମୁଁ ଆଉ ମୋର ଗୋଟେ ବଡ ଭାଇ, ସେ ମୋ ଦିିବ ବର୍ଷ ବଡ ମୋର ଦି ଜଣ ଦିଦି ଅଛନ୍ତି, ସେ ମେଜ କରି ସାରିଲେଣି।
ଆଚ୍ଛା ଆଛା ଭାଇ କଣ କହନ୍ତି?
ହଁ ଭାଇ ମୋରଠେ ଦି ବର୍ଷ ବଡ ତାର ଜଷ୍ଟ ଗ୍ରାଜୁଏସନ ସରିକି ହେ ବି ସେ ଏମିତିିକେ ପଢିବ ବୋଲି କହୁଥିଲେ, ଏବେ ଘରେ ଅଛି ଫିଲାଲ କରେ ନାହିଁ ଆମ ଟିକେ ବିଜେସ୍ ତ ବାପାଙ୍କ ବିଜନେସ୍ ଟିକେ ସେ ସମ୍ଭାଳୁଛ, ଏବେ ଦି ବର୍ଷ ଏମିତି ଦେଖୁଥିଲା
ଠିକ ଅଛ ସେ ଜବ୍ ଟା ତ ଜବ ଏତେ ନେ ଶେଷେରୀ, ନହେଁ ଯଦି ଘରେ ୱାନ୍ ଜଣଙ୍କର ବିଜନେଟପ୍ ଅଛି।
ହଁ ବିଜନେସ ଟା ଆମର ବହୁତ ପୁରୁଣାଠୁ ରହି ଆସିଛି, ନା ତ ବିଜନେସ ଟାକୁ ଆଗ ଦେଖୁଛନ୍ତି, ବାପା ଟିକେ ବିଜନେସ ଟ ପ୍ରାୟୋରିଟି ଅଧିକ ଦଉଛନ୍ତି, ବିଜନେସ ଟା ସେ ଦେଖୁଛି ତାପରେ ଦେଖି ସାର ଯଦି ସମ୍ଭାଳି ପାରିଲା ତାହେଲେ ନ ମାନେ ବ ସେଇ ନଲେଜ ତ ରହିବ କେମିତି କଣ ବାପା କରୁଛନ୍ତି କଣ ନାହିଁ?
ନ ସେଟା ଅଭିସଲି ଜଣଙ୍କ ଘରେ ଯେହେତୁ କହିଲି କି ସେଟପ୍ ଟା ଅଛି ଠିକ ନାଇଁନେ ସେଟପ୍ ଟା ସେମାନେ ସେ ନିହାତି
ହଁ ଗ୍ରାଜୁଏସନ ମାନେ ଏମିତି ଭିତରେ ପଢା ବି ତ କମ ନ ଗ୍ରାଯୁ ସଗଲାଣିି ବି ସି ଏ ଏମ୍ ସିଏ କଣ କରିବ ବୋଲି କହିଲା କମ୍ପୁଟର ସ୍ ବ ସବୁ କରିଛି ଆଉ ସେଥିପାଇଁ ବାବା କହିଲେ ହଁ ବାବା କହିଲ ଟିକେ ଦେଖିନି ବିଜନେସ।
ଆଜ କାଲି ହଉଛି କଣ ନା ସେ ବି ସି ହଉ, କି ଏମ ସି ହଉ, ଏବେ ତ ଯୋଉ ରକମ ଛଟେଇ ହାଉଛି ଚାଲୁଛି ଏଆଇ ର ପ୍ରଭାବରେ ବହୁତ ଛୋଟ ହେଇ ଚାଲୁଛି, ସେତେବେ ଫଷ୍ଟଡ ହେଇଯାଏ ତ ପଇସାକୁ ପଇସା ଯିବ ଟାଇମ ଲସ୍ ହବ ସପୋଜ, ବିଜନେସ ସେ ଯୋଉଇସା ଦି ଲକ୍ଷ କି ଦେଢ଼ ଲକ୍ଷଙ୍କ ଲଗେଇଥାନ୍ତେ ମନେ କରାଯାଉ ସେ ପାଠ ପଢା ଲଗେଇଥାନ୍ତି, ଦୁଇ ଲକ୍ଷ ଟଙ୍କା ଦୁଇ ଲକ୍ଷ ଟଙ୍କା ଯଦି ଇନି ପ୍ରଫିଟ୍ ହବ କ ସେ ଦୁଇ ଲକ୍ଷ ଟଙ୍କା ଯଦି ସି ସଫ୍ଟାର ଲାଇନରେ ଲଗେଇ ବତମାନ ଯୋଉ ରେଟ ଛୋଟ ହେଇ ଚାଲୁଛି, ସେ ଫଷ୍ଟ ହେଇ ସେ ସମୟରେ ସେଆକୁ ବୁଝନ୍ତୁ
ଆଜି କାଲି ତୋ ଯେମିତିି ହେଲାନି କି କେତେଟା କଣ ହବ କା ନାଁ କିଛି ନାହିଁ ବାପା କହିଲେ ତୁ ଜାଣିଜନେ ଟା ଆମର କେମତି କଣ ହଉଛି କୁଉଠୁ କଣ ଆସିଛି କଣ ନାହିଁ ଆଉ ଖଚର ଦେଇକି କିଛି ଭଲ ମନ୍ଦେ ହେଲେ ବି, ତୁ ଜାଣିପାରିବ କି ହଁ ଏଇ ଜିନିଷ ଟା ଏଠି ଯଦି ତୁ ଜମା ଜାଣିପାରିବୁନି ତ ଆଗକୁ ଯାଇକି କଣ ଆଉ କରିବୁ?
ହଁ ଯେମିତିକ ହାରାସମେଣ୍ଟ ନ ହୁଏ ଆଉ।
ହଁ ମାନେ ଟିକେ ନଲେଜ ଥିବ କି ହଁ କି କୋକ ଫକା ଯିଏ ବି ଏପଟ ସେପଟ ହଉଛନ୍ତି, କହିଲେ କି କଣ ଜାଣିନବ। ଆଉ ମୋର ତ ଗ୍ରାଜୁଏସନ ଚାଲିଛି ଏମିତି।
ଫ୍ୟୁଚର ଲକ୍ଷ୍ୟ କିଛି ନାହିଁ ଆଉ?
ଭାଇଙ୍କର ନା ମୋର?
ନିଜର।
ମର ତ ମୁଁ ଗ୍ରାଜୁଏସନ ପରେ ଭାବିଛି ଟିଚିଂ ଲାଇନରେ ଯିବେ ଟିଚିଂ ଲାଇନ ରେ ବିଏଡ ସାଇଡ କରିବେ ନହେଲେ ସି ଟି ଏଣ୍ଟ୍ରାନ୍ସ ବାହାରି ପକେଇ ପାଇଁ ମୁଁ ଯ ଫର୍ମ ଫିଲଅପ୍ କରଛି, ଏଜାମ ଦେବି ଆଉ।
ଠିକ ସେଇଟା ଯୋଉଟା ଧରିଛ ସେଇଟା ଠିକ ଅଛି, କାରଣ ବେଶୀ କରୁଛ ନା ଏଇଟା, ଆର୍ଟସ ଠିକ ଅଛି ଆର୍ଟସ ଟି ଅ ମାନେ ପକେଇାର ବି ପକେଇଲା ପରେ ବି, ସେଟା ଉପ ଫୋକ ନଚେ ସି ବି ପକେଇ ପାର ପଢିଲା ପରେ
ପକେଇଛି ବାକି ଦେଖାଯାଉ କଣ ଯଦି ହେଲା ହେଲା ନହେଲେ ନାଇଁ ଗଭର୍ମଣ୍ଟ ର ଗୋଟ ଏକ୍ଜାମ ଦେଲେ ଗୋଟେରିସ ରୁ କି ହଁ ଏମତି ଏମତି ହୁଏ।
ହଁ ସେଇଟା ନିଜ ହଁ ନିଜସ୍ ଗୋଟେ କନଫିଡ ପଳେଇ ଆସିବ। ଆଉ ଏକ୍ଜାମ ଗୁଡା ସି ବି ଟି ରେ ବି ହଉଚି, ହଁ। ଠିକ ଅଛି ନାଇଁ ଏଯେ ସ୍ଲ ଏଜ ଆଗ ଫଚର ଲମ୍ବା ଲାଇନ ଅଛି, ଯେମିତି ଚାହିଁଲେ ବି କରିପାରିବ ବ ନିଜ ନିଜେ ବିଲ୍ଡ କରିପାରିବ, ଏତେ ଶୀଘ୍ର ବି ଓରିଡି ହବାର ଆବଶ୍ୟକ ବି ନୁହେଁ ହଁ ପ୍ରଥମ ଥର ନ ହେଲା ସେକଣ୍ଡ ଆଟେଣ୍ଟ ଅଛି, ସେ-ଥାର୍ଡ଼ କ ଏଜ ଟା ଅଛି ନା ଫର୍ଟି ଫାଇଭ୍ ପର୍ଯ୍ୟନ୍ତାଇଟରେ ଦଉଛି ଆମକୁ ବର୍ତ୍ତମାନ ଜବ୍ ପାଇଁ। ଏଇଟା ଗୋଟେ କ୍ୱାଲିଫିକେସନ ହାସଲ କରି ରଖିବା କଥା ଆଉ।
ବାସ ଆଉ ଆଜିକାଲି ତ ଯିଏ ସିଷ୍ଟମ ଯେତେ ପଢିଲେ କି ଯେତେ ନମ୍ବର ରଖିଲେ କଣ ର
ସହି କିଛି ମତବ ନୁହେଁ ଆ କରପ
ହଁ ପା। ଯାହା ପାଖେ ପଇସା ଥିବ ଭାଇ ସେ ଇଏ
ହେଲା ପଲିଟିକ୍ସ ପଲିଟିକ୍ସ ତାପରେ ଫାଇନାନ୍ସ ପଟିକସଣ୍ଡ ଫାଇନାନ୍ସ ଏଇ ଦିଟା ପାଇଁ ଦୁନିଆ ଚାଲିଛି ସେଇଟା ତ କରପସନ ଆଉ ଆଚ୍ଛା ଆଚ୍ଛା ପିଲା ବି ଭଲ ମକ ରଖିକି ଜବ ପାଇ ପାରୁନାହାନ୍ତି। କରିପାରୁନାହାନ୍ତି କିନ୍ତୁ ଅଦରୱାଇଜ ଅଲଗା ପିଲାମାନୋନେ କଣ କରୁଛନ୍ତି ପେମେଣ୍ଟ ଲଗେଇ ଦେଇକି ଘରେ ବସି ଯାଉଛନ୍ତି ହଉଛି ସେଇଭଳିଆ।
କହିହବନି ଗଟ କାହା ଲ ଉପରେ କଣ ଗଭର୍ଣମେଣ୍ଟ, ଜବ ଆଉ କଣ ଏ ସାହାଯ୍ୟ ପଡିଛି କାହା ଲକ ରେ ଥିବ ଯଦି ମିଳିବ
ଏବେର ଲଗ ଟ ହଉଛି କି ଏବେ ଏବେ ଲଗ ଟା ହଉଛି, ଯୋଉଟା ସେଟାନ୍ଲି ଫାଇନାନ୍ସସ ଆଜିିକ ସମାଜକୁ ଦେଖିଲି ବିଫୋର୍ ତ ପିଲା ତ ଉ ସେଭେଣ୍ଟି ପରସେଣ୍ଟରେ ବି ଜବ୍ ପାଇଯାଉଛି, ଆଚିଭମେଣ୍ଟ କରିଦେଉଥିଲେ ଏବେ ତ ହଣ୍ଡେଡ ର ନାଇ ନ ରଖିଲେ କରିପାରୁନାହାନ୍ତି,
ସେଆ ଆଉ କଣ? ତାହଲେ ଦି ପରେ ଆପଣଙ୍କ କଣ ରୋଷେଇ ହେଇଥିଲା କଣ ନନ ଭେଜ ନା ଭେଜ?
ନାଇଁ ଆମର ସବୁ ଭେଜ ଥିଲା ଯେ ଗୁରୁ ବାଟ ରଷଭେଜ ରୋଷେଇ ହେଇଥିଲା କେଳେ ପୁଅ ପାଇଁ ଅଣ୍ଡା ହେଇଥିଲା।
ହଁ କଣ ଖାଇବା ପାଇଁ କଣ ପସନ୍ଦ ନନ ଭେଜ ନା ଭେଜ?
ମର ସବୁ ଭେଜ।
ଓହୋ।
ଆଚ୍ଛା।
ନା ଘରୋଇ ଖାଇବା ଖାଉଛ ଆମେ
ହ ଘରୋଇ ଖାଇବା ଖାଇକି ତ ମଣିଷ ଦେହଖରାପ ମଣି ଥିଙ୍କିଙ୍ଗ ଟା ରହିଛି ଭାବନା ଶକ୍ତି ଆଉ କିଛି ଗୋଟେ ହେଇଗଲା ପରେ ଆର୍ ଏଇଟା ହେଇଗଲା କି ସେଇଟା ହେଇଲା ଏମିତି ହେଇକି ମୋ ଶରୀର ବି ସୁସ୍ଥ ଅସୁସ୍ଥ ହେଇଯାଉଛି ବେଳେ ବେଳେ।
ଟେନସନ ଫ୍ରି ହୁହନ୍ତୁ ସବୁ ଠିକ ହବ ଯାହାବି କରୁଛନ୍ତି ଖୁସି ମଣ୍ଡରେ କରନ୍ତୁ ସବୁ ଠିକ ହେଇଯିବ।
ହଁ ହୁଏ ଠିକ କଥାଟା କିଲେ ଜଣେ ସମସ୍ତେ ସେ ସେମ କଥାଟା ମତେ ବି କହୁଛନ୍ତି। କିନ୍ତୁ ଅକ୍ଷମତି ଘଟିଯାଏ ଗୋଟେ ଗୋଟେ ହୁଁ।
ସେଇ ହଉଛି କଥା। ହଉ ହଉ ତାହେଲେ ମୁଁ ରଖୁଛି ପରେ ଆପଣଙ୍କୁ ଫ୍ରି ହେଲେ କଣ କରିବି ଆଜ୍ଞା ନମସ୍କାର।